ସ୍ୱାଗତ କରିବାକୁ।
ହଁ ସାର୍!
ହଁ ଚା ଓ ଏ।
ବିଶ।
ଅ । ଆମର କଥା ହଉଥିଲେ ଏ ବର୍ଜ୍ୟ ବସ୍ତୁ ନେଇ ତାର ସମସ୍ୟା। ସମାଧାନକୁ। ହଁ ଉପରେ ନେଇକିରି ବର୍ତ୍ତମାନ ଆମେ କଥା ହେବା। ଆଜିିର ସମସ୍ୟା। ଚୋର ହି ଯେପରି କିି। ମୁଁ ମୋ ସମସ୍ୟା ଆଜି କାଲି ଅପରାଧ ଅପରାଧ ସମସ୍ୟା। ହଁ ଏଇ ଯୋଉଁ ଅସାମାଜିକ କାର୍ଯ୍ୟ କଳାପରେ ବିଭିନ୍ନ ପ୍ରକାର। ସମାଜରେ ଚଳିବା ଟା କଷ୍ଟକର ହେଇ ପଡୁଛି। ମନକର ଆମେ କୋଉଠିକି ଗୋଟେ ଯିବା। ଆଗେ କଣ ହଉଥିଲା ଟିକେ। ମ ଭୟ ରହୁନଥିଲା ଆମେ ଏବେ ପରିବାର ଧରି ଯିବା ହେ କଲେ।
ହୁଁ।
ସନ୍ଧ୍ୟା ହେଇଗଲେ କିମ୍ବା ସୁନସାନ୍ ସ୍ଥାନ ହେଲେ ଭୟ ଲାଗିଥାଏ। କିପରି ଆମେ ଘରକୁ ଆମର ପରିବାର ସହିତ ଫେରିବା ‌। ଏହି ଭୟ ସମସ୍ତଙ୍କ ପାଖେ ରହିଥାଏ। ଦେଖନ୍ତୁ ବର୍ତ୍ତମାନ। ସି ସିି କ୍ୟାମେରା ଲାଗିଥିବା ହେତୁ। କିଛି ତ ପରିମାଣ ଟ ଅ ଅପରାଧ କାର୍ଯ୍ୟକ୍ରମ କମିଛି।
ହଁ।
ଏ ସଂଖ୍ୟା ହେଲେ ମଧ୍ୟ ବଢ଼ିଛି। ସବୁ ସ୍ଥାନରେ ସି ସିି କ୍ୟାମେରା ନଥାଉ ଯଦି ସି ସିି କ୍ୟାମେରା ଥି ଲାଗିଥିଲେ ମଧ୍ୟ ତାର ମଧ୍ୟ ବିକଳ୍ପ ରୂପେ ଯେମାନେ। ଏ ମୁହଁରେ କପଡା ଫପଡା କରିକି ଯେ। ଭିତିକ ଅପରାଧୀୟ କାର୍ଯ୍ୟକ୍ରମ ବଢ଼ାଇବା କଥା ବଢି ଚାଲେ ଚଲେଇଥାନ୍ତି।
ହଁ।
ସାଧାରଣତଃ ଏମାନଙ୍କର ଯଦି ଆମ ଇଏ ଯୋଉ ଅସାମାଜିକ କାର୍ଯ୍ୟ କରୁଛନ୍ତି ‌। ତାଙ୍କର ଲକ୍ଷ୍ୟ କଣ? ଆରେ ଲକ୍ଷ୍ୟ ତ ସମାନ ସମସ୍ତ ସେ ଗୋଟେ ଜିନିଷ ଆର୍ଥିକ।
ଆଚ୍ଛା କହ।
ଆର୍ଥିକ ଅବଶ୍ୟ ଆର୍ଥିକ ଅନଟନ ନୁହନ୍ତି ସେମାନେ, ଏତେ ମଧ୍ୟ ଗରିବ କି ନୁହଁନ୍ତି। କି ଅର୍ଥର ଅଭାବ ନାହିଁ ଯେ ସେମାନେ ଏଇ କାମ କଲେ ହିଁ ତାଙ୍କୁ ବଞ୍ଚି ପାରିବେ। ଆଜିକା ଯୁଗରେ କୌଣସି ବି ଲୋକ ଏତେ ସହଜରେ ଭୋକ ରେ ରହିନଥିବେ। କିଛି ନା କିଛି କାର୍ଯ୍ୟ ରେ ରୋଜଗାର କରି ପାରିଥାଏ ସହଜରେ ଅତି ସହଜରେ। କିନ୍ତୁ ରୋଜଗାର ଏଟା ଗୋଟେ ମନୋବୃର୍ତ୍ତି ରହିଛି।
ହଁ ଛୁ।
ଆଉ। ହୁଁ ଟା ଯିଏ କି ସାଧାରଣତଃ ଏକ ଅପରାଧ କାର୍ଯ୍ୟ। ରେ ବ୍ୟକ୍ତି ଜଣଙ୍କର ବୟସ ତ ସାଧାରଣତଃ କମ ରହିଥାଏ। ଯେବେ କିଶୋର ଅବସ୍ଥାରୁ ଟିକେ ଉପରୁକୁ ଉଠିଥିବେ। ସେ ଅର୍ଡର ଯୋଉଁ ଉପୁରୁ ଉଠେଇଥିବେ। ସେଇ ଅବସ୍ଥାରେ ମାନେ କ୍ରାଇମି
ଲୋକ ଥାନ୍ତି ସେଥିପାଇଁ ପରିବାର ଲୋ ପୁୁଅ ପୁଅ ମାନଙ୍କୁ ଆଉ ଝିଅ ମାନେ ମଧ୍ୟ ଝିଅ ମାନଙ୍କର ତ ବିଷୟ ଦେଖାଯିବା ନାଇଁ ସେତେ ଏ ମୁଁ ଭାବୁଛି ଆମ ପରିବାର ଆଗେ ଯେମିତି ସଂସ୍କାର ଦଉଥିଲେ ପିତା ମାତା ମାନେ,
ତାଙ୍କ ବୟସ୍କ ଲୋକଙ୍କୁ ଯୋଉ ସମ୍ମାନ ଦଉଥିଲେ ଏଇ ଯାକ କମିଗଲାଣି। ତାଙ୍କେ ଗୋଟେ ପିଲା ଯଦି ତାଙ୍କର ପରିବେଶ ଦେଖନ୍ତୁ ତାଙ୍କର ପିତା ମାତା ଯଦି ତାଙ୍କ ଜେଜେ ବାପାଙ୍କ ସହିତ କି କାହା ସହିତ କଳି କଜିଆ କରି କରି କରିବା ଦେଖି ଦେଖି ଆସିଥିବ, ସିଏ ମଧ୍ୟ ସେ କାର୍ଯ୍ୟ କରିଥାଏ। ଭାଷା।
ହଁ।
ଯଦି ଗୋଟେ ପରିବାର ଭଲ ଭାଷା ବ୍ୟବହାର କରିଥାଏ ତାଙ୍କ ସମ୍ମାନ ଦେବାରେ ସ ସେ ସମସ୍ତ ସମ୍ମାନ ଦେଇ ତାଙ୍କ ବାପା ମା ଯାହା ବିି ଥିବେ ତାଙ୍କ ବଡ ଲୋକ ଯ ସମ୍ମାନ ପରସ୍ପର ସମ୍ମାନ ଦିଅନ୍ତି, ତେବେ ସେଇ ତାଙ୍କର ପୁଅ ମାନେ ମଧ୍ୟ ସେଇ କଥା ଶିଖି ଶିଖି ଯିବେ। ତାଙ୍କୁ ମ ଶିକ୍ଷା ଦେବା ଆବଶ୍ୟକ। ତ କେବଳ ଯେ ଏଇ ଟାଇପ ର ଲୁଲୁ ଲୁଲଠଣ କରୁଛନ୍ତି ସେ ତାହା ନୁହେଁ ଆଜିକାଲି ସାଇ ସାଇବର ଅପରାଧ ମଧ୍ୟ ବଢି ଚାଲିଲାଣି।
ହଁ ଇଣ୍ଟରନେଟ ସାଇବର ଏ ଯାକ ବି କାରଣ ହଉଛି। ଯୋଉ ଅପରାଧ ବଢିବାର
ଏ ଏ ଏମାନେ ତ ସେ ମୂର୍ଖ ନୁହଁନ୍ତି ନା ମାନେ ବୈଷୟିକ ଜ୍ଞାନ ସେତେ ଏତେ ପରିମାଣ ତାଙ୍କ ଇଏ ଜ୍ଞାନ ଥାଉଛି ଯେ ସାଇବର ଅପରାଧ କରିଥାନ୍ତି। ସେମାନେ ଚାହିଁଲେ ତ କୌଣସି ଗୋଟେ କୌଣସି କମ୍ପାନୀ ଫମ୍ପାନୀ ରେ ଚା ଚାକିରି କରି ଭଲ ଇନକମ୍ କରିପାରିବ କିନ୍ତୁ ତାଙ୍କୁ ଆହୁରି ଲାଳସା ଲାଗିଯାଇଥାଏ। ଆହୁରି ଲାଳସା ଲାଗିଥାଏ।
ସହଜ ଉପାୟ କେମିତି କରି ପଇସା ଆମେ ଅ ଅଧିକ ମାତ୍ରାରେ କମ ସମୟରେ
ହଁ କିନ୍ତି ଏଇ କଥାକୁ ତାଙ୍କର ପ୍ୟାରେଣ୍ଟସ୍ ମଧ୍ୟ ନିଜର ଦାୟିତ୍ଵ ରହିଛି ଆରେ ମୋ ପୁଅ କେତେ କଣ କାମ କରୁଛି। ଏତେ ପରିମାଣ ଟଙ୍କା ଆଣୁଛି କିପରି ତା ପାଇଁ ମୋତେ ସନ୍ଧାନ କରିବା ଆବଶ୍ୟକ।
ହଁ।
ସିଏ କହିବା ତାଙ୍କୁ ଯଠି ସଂସ୍କାର ବାପ ଯାହା କରିବୁ ଭଲ ଉପାୟରେ ଟଙ୍କା ଅର୍ଜନ କରେ। କୌଣସି ଖରାପ କାମ କରି ଅର୍ଜନ କରେ ନା ଏଇ ସଂସ୍କାର ଯାକ ଦେଇଥିବେ। ତେବେ ସେ କେବେହେଲେ ଯିବ ନାହିଁ ଆମର ପାଠ ତ ଆଜିକା ଯୁଗରେ ସମସ୍ତେ ପାଠ ପଢ଼ୁଛନ୍ତି କେବଳ ଅର୍ଥ ଇନକମ୍ ପାଇଁ। ଅର୍ଥ କେମିତି ରୋଜଗାର କରିବା ଅଧିକରୁୁ ଅଧିକ।
ତ ପରି ମଝିରେ ମୁଁ ଭାବୁଛି ପାଠ ଗୋଟେ ସଂସ୍କାର ଜିନିଷ। ସଂସ୍କାର ଗୋଟେ ଗୁରୁର ଭୂମିକା ଯେପରି ଶିଷ୍ୟର ଭୂମିକା ରହିଥାଏ ତା ସହିତ ତାଙ୍କର ତାଙ୍କର ଅଭିଭାବକର ମଧ୍ୟ ରହିବା ଉଚିତ୍।
କି ସଂସ୍କାରଟାକୁ ଟିକେ ପ୍ରାୟରିଟି ସ୍କୁଲରେ ଆମେ ସେଇ ଟାଇମ ଆମ ଯେତେବେଳେ କ୍ଲାସରେ ପାଠ ପଢୁଥିଲେ। ଇଲା ଅ ଡ୍ରି କ୍ଲାସ୍ ଥିଲା। ଏମିତି ଆମର ଭଲ ସଂସ୍କାର ଦେବା ପାଇଁ ମଧ୍ୟ ଗୋଟେ ଯଦି ଟାଇମ ବାହାର କରିବେ। ନହେଲେ ପିରିଏଡ଼ ନ ହଉ ମଧ୍ୟ କିଛି ସମୟ। ସମସ୍ତ ଶିକ୍ଷକ
କିଛି ସମୟ କିମ୍ବା ଗୋଟେ ସପ୍ତାହରେ ଥରେ ବି ଏ ତାଙ୍କର ସଂସାର ଉପରେ ଯଦି
ହୁଁ ଦେଇଥାନ୍ତେ ଆମେ ଯଦି ପାଠ ପଢଉଥିବା ଆମେ ତ ବିଭିନ୍ନ ପ୍ରକାର ଉଦାହରଣ ଦେଇଥାଉ। ନିଶ୍ଚୟ ଭାବରେ ଉଦାହରଣ ଖାଲି ପାଠକୁ ନେଇକରି ଘୋଷା ସେଇ ବିଦ୍ୟା ନାହିଁ ନା ସେଇ କଥା ହେବା ସେଇ ଅନ୍ୟ ପାଠ ସେଟା ଅନ୍ୟ କଥା ହେବାନି ଅନ୍ୟ ଏକ୍ସାପଲ ନେବାନି। କହିଲେ ସବୁପିଲା ମଧ୍ୟ ଦିଷ୍ଟର୍ବ ହଉଛନ୍ତି ତାଙ୍କ ମାଇଣ୍ଡକୁ ବେଶୀ ପ୍ରେସର ଦେବାକୁ ଚାହାନ୍ତି ନାହିଁ। ତା ସହିତ ନିଜେ ଯିଏ ବି ହଉଛି ଗୁରୁ ଜଣ ସେ ଯିଏ ଶିକ୍ଷା ଦେଇଥାନ୍ତି ଯୋଉ ପ୍ରକାର ଶିକ୍ଷା ଦେଇଥାନ୍ତି। ତା ମଧ୍ୟରେ ଉଦାହରଣ ମଧ୍ୟରେ ସଂସ୍କାର ଗୋଟେ ଜିନିଷ ନେବାର। ସିମ୍ପୁଲ ଅନ୍ୟ ମାନଙ୍କୁ ସମ୍ମାନ ଦେବା। ଆଜିକା ସମାଜରେ କିପରି କୁକାର୍ଯ୍ୟରେ ସବୁ ଯାଉ ପଲଉଛନ୍ତି। ତାକୁ ଦୂରେଇ ରହିବା ସାଙ୍ଗସାଥି ମାନଙ୍କ ଠାରୁ ଭଲ ଅଭ୍ୟାସ ଭଲ କଥା ଏଇ ବିଷୟ ନେଇ ତାର ତା ବେଶୀ କିଛି ଯୋଉ ଏଇ ଯୋଉ ଅଘଟଣ ମାନେ ଘଟିଥାଏ ଯେ ନିଶା। ନିଶା ଦ୍ରବ୍ୟ ଠାରୁ କେମିତି ଦୂରେଇ ରହିବା?
ହୁଁ
ନିଶା ଦ୍ର ଦ୍ରବ୍ୟ ଠାରୁ ଦୂରେଇ ରହିବା। ନିଶା ଦ୍ରବ୍ୟ ଠାରୁ ଦୂରେଇ ରହିଲେ ମଧ୍ୟ କିଛି ଅପରାଧ କାର୍ଯ୍ୟ ଗୁଡ଼ିକର ମଧ୍ୟ କମିଥାଏ। ପ୍ରତ୍ୟେକ ବ୍ୟକ୍ତି ମଧ୍ୟ ନିଶା ପାଇଁ ମଧ୍ୟ, ଅନେକ ଗୁଡ଼ିଏ ଖରାପ କାର୍ଯ୍ୟ ମଧ୍ୟ କରିଦେଇଥାନ୍ତି। ନିଶା ଠାରୁ ଦୂରେଇ ରହିବା। ଆଜିକା ଯୁଗରେ ତ ନିଶା ଦ୍ରବ୍ୟରେ ଅନେକ ଗୁଡ଼େ ଧୂମପାନ ସହିତ ଉଁ ବିଭିନ୍ନ ପ୍ରକାର ଯୋଉ ପା ଆସିଛି, ବ୍ରାଉନ ସୁଗାର ସେଥିରେ ମଧ୍ୟ ଲିପ୍ତ ରହିଲେଣି। ଯା ଦ୍ଵାରା କି ସେମାନେ ତାଙ୍କର ନିଜର ହିତାୟତ ଜ୍ଞାନ ଭୁଲି ଯାଆନ୍ତି ଅନେକ ଅପରାଧ ଦ ମ କାର୍ଯ୍ୟକ୍ରମ କରିଥାନ୍ତି।
ହୁଁ
ଏଇ ସବୁ ବିଷୟ ନେଇକି କେବଳ ଗୋଟେ ଗୁରୁ ର ଭୂମିକା ନାହିଁ ତା ସହିତ ନିଜର ପରିବାର ର ଲୋକ ମାନଙ୍କର ପିଲାଙ୍କୁ ଛୋଟ ବଳକୁ ତା ଉପରେ ନଜର ରଖିବାର ଅଛି। ଆଜିକା ଯୁଗରେ ଭଲ ସଂସ୍ କାର, ଏଇ ନିଶା ଦ୍ରବ୍ୟ ଠାରୁ କେମିତି ଦୂରେଇ ରହିବା? ଏଇ ବି ଦ୍ୟା ମଧ୍ୟ ଗୁରୁତ୍ବ ଦେବା ମୁମ୍ ହଉଛି କିଛି କିଛି କ୍ଷେ ତ୍ରରେ। ଆଜିକା ଯୁଗ ଆଉ
ସାର୍ ଏଇଟା ମୁଁ କଣ କହୁଥିଲି?
ମେ ତୋ ଆଗ୍ ଁ କୁଅନ୍ତୁ ସାର୍।
ଆଁ ମୁଁ ମୁଁ କଣ କହୁଥିଲି କି? ଏ ଯୋଉ ସଂସ୍କାର କଥା ଅ ଗୁରୁ ଶିଷ୍ୟର ତ ନିହାତି ର ଭୂମିକା ରହିବ ପୁଣି
ହୁଁ
ଆମର ପ୍ୟାରନ୍ସ୍ ର ବି ଭୂମିକା ରହିବ। ଜ୍
ହୁଁ।
ଏବଂ ସମାଜରେ ବି, ସୋସାଇଟିର ବି ଭୂମିକା ରହିବା ଦରକାର। ସୋସାଇଟି ବି ମିଳିମିଶି ଯଦି ଏ ଯୋ ଚାଲିଛି ଏ ପ୍ରକାର ମାନେ ଅପରାଧ ମାନେ ମାନେ କରୁଛନ୍ତି ସେଇଟାକୁ ରୋକିବା ପାଇଁ ଯଦି କିଛି ସେମାନେ ଆଗେଇ ଆସିବେ। କି ଆମ ଅଞ୍ଚଳରେ, କି ଆମ ଏରିଆରେ, ଏମିତି ନ ହଉ କହିକି ଯଦି କିଛି, ନିଷ୍ପ ତି ଦିନେ ଯଦି ତାକୁ, କାର୍ଯ୍ୟରେ ପରିଣତ କରିବେ, ତାହେଲେ ଅପରାଧ ଟିକେ କମିବାର ଅଁ
ହଁ ଏ ଟିକେ କାଇଁ ବେଶୀ ପରିମାଣରେ କମିଅ ହୁଁ।
ହୁଁ।
ଦେଖନ୍ତୁ ସାର୍, ମୁଁ ଗୋଟେ ଆଗେ ଆମର ପେରେନ୍ସ୍ ମାନେ ଶୁଣୁଥିଲି। ସେ କହୁଥିଲେ, ଯେ ଆମେ ରାତିରେ ହେଲେ ଏନ୍ତି ଯାଉଥିଲୁ ହରି, ଯିବାର କିନ୍ତୁ ସେତେବେଳେ ଏତେ ଭୟ ନଥିଲା। ଛେ ଏବେ ଆହୁରି ଗୋଟେ ଗୋଟେ ଜାଗା ସେ ସ୍ଥାନରେ ଲୋକ ରହୁଛନ୍ତି। ଥାଇ, ଦ ଦରକାର ପଡ଼ିଲେ ରାତି ସେ ଗୋଟେ ବିଶ୍ଵସ୍ତ ଗାଁରେ ଗୋଟେ, ଭଲ ପଂ ଲୋକ ହେଲେ ଭଲ ରହୁ ଏ ତେ ଯାଉଥିବେ ଯାଉଥିବେ ସନ୍ଧ୍ୟା ହେଇଗଲା, ଯୋଉ ଗାଁରେ କୋଉଠୁ ଭଲ ପ ନାଇଁ ସନ୍ଧ୍ୟା ହେଇଗଲାଣି କହିଲେ ସେ ଗାଁର ଲୋ ଲୋକମାନେ ସାହାଯ୍ୟ କରୁଥିଲେ। କାହା ଘର ହେଲେ ଆଶ୍ରୟ ଦେଇ ପାରୁଥିଲେ, ଏତେ ତ ଯାନବାହାନ ନ ଥିଲା, ଆଗରୁ ଲୋକମାନେ ମୁଁ ଯା ଶୁଣିବାରେ। ସି କ୍ ରୁ ସେତେବେଳକୁ ଆମର ସେ ଭ ଭୟ ନଥିଲା, ଇଭେଣ୍ କି ଆମେ ଯାଇକିରି ସୁନା ଯାଇଟି କିଣିକିରି ଆଣୁଥୁବୁ ମଧ୍ୟ ରାତ୍ର ହେଇଗଲା ବଲେ ଯା ଝିଅ ପୁଅ ବାହାଘର ଟାଇମ୍ ରେ ସୁନା ଧରି ଆସୁଥିଲୁ, କା ଘ କା ଘର ପାଖ ଦେଖିକି ନା ରହିଯାଉଥିଲୁ। ସେ ଭୟ ନଥିଲା, ସେ ଚୋର କିନ୍ତୁ ଏବେ ତ ଆଉ ବ୍ୟାଙ୍କ ଟଙ୍କା ଆଣିକି ଦିନୁ
ହୁଁ। ହଁ କୁହନ୍ତୁ।
ଏବେ ତ ଵ୍ୟା ବ୍ୟାଙ୍କରେ ତ ଧରିକିରି ଦିନ ଦିପରେ ବ୍ୟାଙ୍କ କରି ଦଉଛନ୍ତି ଲୋକ ରାତ୍ର କଥା ଅପେକ୍ଷା କର ଛାଡ।
ମୁଁ ତ ଶୁଣିଛି ଜି କି କି ଏତ ବି ବଡ ମାନେ ବଡ ଲୋକମାନଙ୍କ ଠାରୁ ଶୁଣିଛି ଯେ ଏ ଜାଗା ଗୋଟେ ଏମିତି ଥିଲା ଯେ ଏ ଜାଗାରେ ଆମେ ମୋର ବେଗ ଟେ ଛାଡି ଗଲେ ବି ତାର ଦିନ ସକାଳେ ଆସିଲେ ଆମେ ଆମେ ସେ ବେଗ ଟା ସେଇ ଜାଗାରେ ହିଁ ପାଉଥିଲୁ।
ପାଉଥାଉ।
ହଁ କିନ୍ତୁ ସେଇଟା ଏବେ ହଉନାହିଁ, ହୁଁ।
ନା। ସେ ଯୋଉ ଲୋଭ ନଥିଲା ଆଗେ ଯାଇନଥିଲି ଲୋଭ ଥାଇକିରି ମଧ୍ୟ କିନ୍ତୁ ଏଇ ଖରାପ ଏ ଏଇଟା ନେବା ଦ୍ଵାରା ଖରାପ। ସିଏ ଗୋଟେ ଭାବୁଥିଲେ ଆଉ ଗୋଟେ ଜିନିଷ ଆଜ୍ଞା ଆମର ହିନ୍ଦୁ ଧର୍ମରେ ହିନ୍ଦୁ ଧର୍ମ ସବୁ ଧର୍ମରେ ମଧ୍ୟ ଅଛି।
ସବୁ ଧର୍ମ ସେମ।
ପାପ ପୁଣ୍ୟ ବୋଲି ଗୋଟେ ଜିନିଷ ଅଛି। ଏଇ ଏଇ କାମ କରିବା ଦ୍ଵାରା ପାପ ହୋଇଥାଏ ଏଇ ଏଇ କାମ କରିବା ଦ୍ଵାରା ଆମର ପୁଣ୍ୟ ହୋଇଥାଏ। ସେ ଧାରାଟା ଥିଲା ଆ
ହୁଁ।
ପ୍ରୋପୋର୍ଟୀ ସବୁ ପ୍ରପୂଜନ ଟାଇପ ର ଦିଆ ହଉଥିଲା ଲୋକେ ଶୁଣୁଥିଲେ ଯୁବବସ୍ଥାରେ ଶୁଣୁଥିଲେ ପିଲାମାନେ ଶୁଣୁଥିଲେ। କିନ୍ତୁ ବର୍ତ୍ତମାନ ବିଭିନ୍ନ ପ୍ରକାର ଯ ଅସାମାଜିକ ଅସାମାଜିକ ନୁହେ ତ ଅଶିଳ। ଅଶୀଳ ନା ଚ ଅଶ୍ଲୀଳ ନାଟ ଓ ପରିବେଷଣ କରାଯାଉଛି। ଅଶ୍ଳୀଳ ଗୀତ ପରିବେଷଣ କରାଯାଉଛି ତାହା ମଧ୍ୟ ସମାଜ ଉପରେ ପଡିଥାଏ ପ୍ରଭାବ କୁ ପ୍ରଭାବ ପଡିଥାଏ।
ହଁ।
ଆର ଗୋଟେ ଆ ଆ ପାଇଁ ମଧ୍ୟ ବନ୍ଦ କରିବା ଉଚିତ। ଲଭ କରିବେନି ହଁ। ଲୋକ ବେଶୀ କୁ ପ୍ର ପ୍ରଭାବ ନେଇ ଗୋଟେ ଯଦି ଗୋଟେ ସାର୍ ଟା ସମୟ ଅଛି ମୁଁ ପୁଣି କ ବିଷୟରେ କଥା ହେବା।
ହଁ ସାର୍ ହଁ ସାର୍ ହଁ।
ହଁ ଆ ବିଷୟରେ କଥା ହବା।
ହଁ ସାର୍।